ଜଗନ୍ନାଥ।
ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛ?
ଏଠି ଖାଇକି ଟିକେ ଆସି ବିଶ୍ରାମ ନଉଛି ଆଉ।
ଆଉ କଣ ଆଜି ମାଧ୍ୟାହ୍ନରେ କଣ ଆଜି ଭୋଜନ କଲ?
ମଧ୍ୟାହ୍ନରେ ଆଜି ଆମର ହେଇଥିଲା କଥା ଡ଼ବ୍ଲିଙ୍ଗି ହୋଇଯାଇଛି। ହେଇଥିଲା ଆମର ଆଜି ଆଳୁ ଭର୍ତ୍ତା। ଗରମ ଭାତ। ଭାତ, ଆଳୁ ଭର୍ତ୍ତା, ଇଏ ଖଡା ମୁଗ ମୁଗ ଜାଇ, କଖାରୁ, ଆଳୁ। ବାଇଗଣ ଟମାଟର ଡାଲମା।
ତ ବଢିଆ ଆଉ ବର୍ଷା ପାଗକୁ ଏଇ ଡାଲମା ଟା ଭାରି ଭଲ ଲାଗିବ। ପ୍ରିୟ ଡାଲମା ଆଉ ଆମ୍ବ କଣ କରିବୁ ଆମ୍ବ।
ହୁଁ
ହଂ ସୁସ୍ୱାଦୁ ଖାଦ୍ୟ ହ୍ନୁ ଆହା ସମସ୍ତେ ସୟନ କରିଛନ୍ତି। ପାଖରେ ଅଛନ୍ତି ଆଉ ଆମେ ବଷ ବର୍ଷା ପାଗରେ କୁଆଡେ ଯାଇପାରୁନୁ ଏଇ।
ନାଁଇ ବର୍ଷା ତ ଏଇଠି ତ ପାଞ୍ଚ ଛଅ। ଦିନି ହେଲା ଲାଗି ରହିଛି ଆଉ ବର୍ଷା
ଛାଡିବାର ହିଁ ନାହିଁ।
ନା ଛାଡିବାର ବି ନାହିଁ ବର୍ଷା। କହୁଛନ୍ତି କଣ ଆହୁରି ଆଗାମୀ ହବାରେ ଅଛି ବର୍ଷା।
ହଁ ଲଘୁଚାପ ହେଇଛି ତ ସେଥିପାଇଁ ଆାଇ
ଆମେ ଆଜି ନା କଣ କହିଲେ? ଆମେ ଆଜି କୋଉ ବିଷୟରେ କଥା ହବା କୁହନ୍ତୁ?
ଆମେ ଆଜି କଥା ହବା ସେ ଧରମ
କାର୍ତ୍ତିକ ମାସରେ ଯୋଉ ପଞ୍ଚୁକ ବ୍ରତ ତ ପାଳନ କରନ୍ତି, ସେଇ ବିଷୟ ଟିକେ ସେ ପାଞ୍ଚ ପାଞ୍ଚଦିନର ଟିକେ ବର୍ଣ୍ଣନା କଲ। ଏକାଦଶୀଠାରୁ ଯୋଉ ପଞ୍ଚୁକ ବ୍ରତ ଆରମ୍ଭ ହୁଏ
ନାଇଁ ସେଗୁଡା ଦଶିମୀ ଠାରୁ ପାଳନ କରାଯାଏ। ଦଶିମୀ ବୁଡ କହନ୍ତି, କାର୍ତ୍ତିକ ମା ମାସର ଦଶିମୀ ବୁଡ। ଦଶିମୀ ଠାରୁ ସେଗୁଡ଼ା ପାଳନ କରାଯାଏ। ବୁକୁ ବର୍ଷ ର୍ଷେ ବର୍ଷେ ପଡ଼ିଯାଏ ଆମର ଯୋଉ ବର୍ଷ ଠାକୁର ନାଗାର୍ଜୁନ ବେଶ ହୁଅନ୍ତି, ସେ ଶ୍ରୀଜଗନ୍ନା
ହଁ।
ତାପରେ ପ୍ରଭୁ, ସେ ବର୍ଷ ନାଗାର୍ଜ୍ଜୁନ ବେଶ ଯୋଉ ବର୍ଷ ହୁଅନ୍ତି ଠାକୁ କୁରେ, ସେ ବର୍ଷ ଛଅ ଦିନି ଆମର ପଞ୍ଚୁକ ପାଳନ କରାଯାଏ। ସେ ଆଉ ତ ନଅଲେ ସାଧାରଣ ଭାବରେ ପାଞ୍ଚ ଦିନି ଆମର ପଞ୍ଚୁକ କା କାର୍ତ୍ତିକ ମାସର ଅମାବାସ୍ୟା ପରେ ଯୋଉ ଦଶମୀ ପଡିବ, ଅ ଆମ ର ଦୀପାବଳି ଅମେଇସା ଅମାବାସ୍ୟା ପରେ ଯୋଉ ଦଶମୀ ତିଥି ପଡିବ ସେଇ ଦଶମୀ ତି ପାଞ୍ଚଦିନ ପୁ ପୁଣି କାର୍ତ୍ତି ପାଞ୍ଚଦିନି ଆମର ପଞ୍ଚୁକ ପାଳନ କରାଯାଏ। ଦଶିମୀ ଦିନ ଭୋର ଅ ଚାରଟାରୁ ଉଠିକି ସମସ୍ତେ, ପୁଅ ଆଉ ଝିଅ ସମସ୍ତେ ସ୍ନାହାନ କରନ୍ତି, ଇ ପୋଖରୀ ଗାଡ଼ିଆରେ ଟେଇ ସମସ୍ତେ ସାହାନ କରନ୍ତି। ଏଁ କଲା ପରେ, ହଁ ଯୋଉଠି ଆଉ। ସ୍ନାହାନ କରିସାଇଲା ପରେ, ଆସିକି ଦେବ ଘରେ ଯୋଉ ପୂଜା, ଘରେ ଯୋଉ ଠାକୁର ଆମେ ରଖି ଚେ, ଗ୍ରାମ ଦେବତୀ ଆମର ଅଛନ୍ତି, ଠାକୁର ଘରେ ଠାକୁର ଅଛନ୍ତି ଏ ମା ମହାଦେବଙ୍କୁ ପାଇଁ ଦର୍ଶନ କରିବେ। ବୃନ୍ଦାବତୀ ତ ଆଗ ଆଗ ବୃନ୍ଦାବତୀ। ପଞ୍ଚୁକ କ-କ ପଞ୍ଚୁକ କହିଲା ମାନେ ଦଶମୀ କହିଲା ମାନେ ଆଗ ବୃନ୍ଦାବତୀ। ଭୋଡ ସାଢ଼େ ଚାରିରୁ କାମ ସାରି ସ ହୁଅନ୍ତି ପ୍ରଭୁ। ଚାରଟାରୁ ଉଠିକି, ଗାଧୁଆ ପାଧୁଆ ସାରି, ଚଉରା ଆ ଆଗ ବୁଳାଙ୍କ ମୂଳ ଯୋଉ ତୁଳସୀ ମୂଳା ଙ୍କ ସଫି ହବ, ତାହାପରେ ଆମେ ହଁ ଘର ଠାକୁର ପୂଜାପୂଜି ସାରି, ହେଉଠୁ ଆମର ପଞ୍ଚୁକ ମୁରୁଜ ପଡିବ। ପାଞ୍ଚ ପ୍ରକାରର ମୁରୁଜ ଧଳା, କଳା, ନାଲି, ନେଳି
ନାଲି, ନେଳି ନାଇଁ
ଅନେକ ପ୍ରକାରର ମୁରୁଜ ଅଛି। ସେଥି ମୁରୁଜ ବିଭିନ୍ନ ପ୍ରକାରର ସବୁ ବୃନ୍ଦାବତୀଙ୍କ ପାଖରେ ଜଗନ୍ନାଥ ଥ, ବଳଦେହେବ, ଦେବ ସୁଭଦ୍ରା, ସୁଦର୍ଶନ ସବୁ ଆମେ ସବୁ ଆଙ୍କିବା। ମୁରୁଜରେ ସବୁ ଆଙ୍କିବା। ହଁ। ତିଆରି କରନ୍ତି, କି ଶଙ୍ଖରେ ଜଗନ୍ନାଥ ତିଆରି ହୁଅନ୍ତି, ପଦ୍ମରେ
ଯେତେ ପ୍ରକାର ଯିଏ ଜାଣିଛି ସେ ହଁ।
ସୋଉଟୁ ତାପରେ ଅରୁଆ ଅର୍ଣ୍ଣ ଆମର ହଏ।
ପିଆଜ ବିନା ପିଆଜ ରସୁଣରେ ସବୁ ରୋଷେଇ, ଘିଅରେ କେବଳ ଘିଅ ରୋଷେଇ। ଆମର ଗାଈ ଘିଅ ଯୋଉ ଆସେ, ଗାଈ ଘିଅରେ ଅରୁଆ ଡାଲମା ହବ, ଆମର ଗୋଟାଏ ଅଛି ଇଠି ଆମର ଓଡ଼ିଆ ଘରେ ମାନେ ହବିଷ୍ୟ ଡାଲମା ଆମେ କରି ଖାଉ।
ହବିଷ ଡାଲମା ହଁ ସେଟା ହବିଷ ବହୁତୁ ବଡ ବହୁତୁ
ସାରୁ, ମୁଗ ଯାଇ ଆମ ଦେଶୀ ମୁଗ ଯାଇ ସାରୁ ଆଳୁ ପଡିବନି ସେଥିରେ ଆଳୁ ପଡିବନି କାରଣ ଆଳୁଟା ହଉଛି ଦେଶୀ ଦ ବିଦେଶୀ ଜିନିଷ କ ନା ଆଳୁ ବିଲାତି ଇଗୁଡା ପଡିବନି ଓଉ ପଡିବ ସାଧାରଣ ଭାବରେ ଆମର ମୁଗ ଯାଇ ସାରୁ ଓଉ
କଦଳ କଦଳୀ
ତଳ କଦଳୀ ଉ ଗୁଆ ଘିଅରେ ଛୁଙ୍କ ଦିଆହବ ଜିରା ପାଞ୍ଚ ଫୁଟଣ ଦେଇକି ଛୁଙ୍କ କରାଯିବ ନ ନଡିଆ ଦିଆ ହୁଏ ତା ଦେହରେ ନଡିଆ ଖାସ କରି ନଡିଆ ଆଉ ପାଣି ପଡେ କିଏ କିଏ ପାଣି ଘହରୁ ପକାନ୍ତି କିଏ କିଏ ପାଣି ଘହରୁ ପକାନ୍ତିନି ଆମ ଏଡେ ଆମେ ପାଣି କ ଖା ପକଉ ହଁ ଏମିତି ଖାଇ ୁ ଦିପ ଖାଦ୍ୟ କରୁ କିନ୍ତୁ ଗୋଟିଏ ଭକ୍ତ ଆମେ ଅରୁଆକୁ ଦି ଦି ପହରଟା ଆମେ ଅନ୍ନ ଖାଉ ଆଉ ରାତ୍ରରେ ଆମେ ଚୁଡା ଖାଉ ରୁଟି କରି ଖାଉ କିନ୍ତୁ ଆଉ ଅର୍ଣ ଆଉ ଖାଇବୁନୁ
ହଁ ଆଉ ଏମିତି ମାନେ ତିନି ତିନି
ହଁ ପାଞ୍ଚ ଦିନ ଆୋଠୁ ପଞ୍ଚୁ ପୂର୍ଣ୍ଣିମା ଦିନ ତ କାର୍ତ୍ତିକ ପୂର୍ଣ୍ଣିମା ଦିନ ତ ତ ବୋର ଚାରିଟାରୁ ସେମିତି ଉଠି ନିତକର୍ମ ସାରି ନଈକି ଆମେ ଯାଉ ଡଙ୍ଗା ଭସେଇବା ପାଇଁ କି ବୋଇତ ବଧାଣ ଯୋଉ କହନ୍ତି
ଆଉ ତମେ ଯୋଉ ତମେ ପୂର୍ଣିମା କଥାଟା କହିଦେଲ କିନ୍ତୁ ପୂର୍ଣ୍ଣିମା ପୂର୍ବ ଦିନ ଯୋଉ ଓଷାଟା ହୁଏ ଟିକେ ସେଇ ବିଷୟରେ କୁହ ତ ଆମର ବାାଇ ବଡ ହ ହଁ ତ୍ରୟୋଦଶୀ ଓଷ ଚତୁର୍ଦ୍ଦଶୀ ଓଷ
ତ ଅଛି ଦୁଇଶହ ଦିଟା ଅଛି ଧବଳେଶ୍ଵରଙ୍କର ଦିଟା ଗୋଟେ ଉଷା ଗୋଟେ ତ୍ରୟୋଦଶୀ ଗୋଟେ ଚତୁର୍ଦ୍ଦଶୀ ହ ସେଥିରେ ଆମର ଧୁବଳେଶ୍ଵରଙ୍କ ନାଁ ରେ ବିଷ ଡାଲମା ହବ ତାପରେ ଅରୁଆ ଚାଉଳରେ ଠାକୁରା ଆମର ତିଆରି ହେବେ ଧବଳ ତ ତିଆରି ହେବେ ସେଥିରେ ସବ ହଁ ଲିଙ୍ଗ ଲିଙ୍ଗ ଭଳି ତିଆରି ହେବେ ତାଙ୍କର ତ ଅନେକ ଇଏ କଣ ତାଙ୍କ ବିଷୟରେ ଆମେ ବା କହିପାରିବା ସେ ତ କୁହନ୍ତିନି ଈଶ୍୍ୱର
ପଲେ
ଯେ ଯୋଉ ଗାଁ ରେ ଧର ଆମ ଗାଁରେ ଆମର ଏଠି ଚନ୍ଦ୍ରଶେଖର ମାହାନ୍ତି ଦେବା ଆମର ଅଛ ସେମତି ପ୍ରତ୍ୟେକ ଗାଁ ରେ ତାଙ୍କ ପ୍ରଭୁଙ୍କ ନାଁ ସବୁ ଅଲଗା ଅଲଗା ରହି ସେ ସ୍ଥାପନା ହେଇଛନ୍ତି ସ୍ଥାପନା ହେଇଛନ୍ତି ହଁ ଆମ ଗାରଡି ଚନ୍ଦ୍ରଶେ ଶର ମହାଦେବ ଆମର ଏଇଠି ହୁଁ ହଁ ଆଉ ତାଙ୍କର ଆମର ଏଇଠି ଠାକୁରଙ୍କ ପାଖରେ ଆମେ ସବୁ ଯିଏ ଘରେ କରନ୍ତି ତ ବଡଷ ଯିଏ ନ କରି ପାରନ୍ତି ଆମେ ମହାଦେବ ମନ୍ଦିରକୁ ପଇସା ଦେଇଦଉ ସେଠି ଆମର ହଁ ଗଜ ବସେଇକି ସେଠୁ ଭୋଗ ଯାଇକି ସନ୍ଧ୍ୟା ବେଳକୁ ଆମ ଯାଇକି ଆଣୁ ତା ଠାରୁ ପାଉ ସେଇ ଭୋଗ ଖାଇକି ରହୁ ଆଉ ନା ସେଦିନ ବି ସେନି ଉପବାସ ଧର ଯିଏ ଉପବାସ ନ କରି ପାରିବ ନ କରି ଖାଇ ପାରିବ। ଯିଏ ଉପବାସ କରି ନ କରି ପାରିବ ଆଉ ଅରୁଆ ଡାଲମା କରି ଖାଇପାରିବ। ଏଇଆ ତାପରଦିନ ତ- କାର୍ତ୍ତିକ ପୂର୍ଣ୍ଣିମା ଆସ୍ ଥିଲା ଆଉ। ସେମିତି ଭୋର ଚାରିଟା ହଁ ଭୋର ଚାରିଟା ରୁ ଉଠି ଗାଧୁଆ ପାଧୁଆ ସାରି ଇଁ ହଉ ଆଉ। ଯି ସବୁ ଗାଁ ରେ ତ ନଈ କୂଳିଆ ଘର ନୁହଁ ନା? ଆମର ଏଠି ନଈକୂଳ ଆମର ଘର ଟା ଆମର ନଈ କୂଳ ଘର ଆମର। ସେଥିପାଇଁ ଆମେ ସବୁ ନିତ୍ୟକର୍ମ ସାରି ଘର ଲିପା ପୋଛା ଗୋବର ପାଣି ରେ ଦାଣ୍ଡ ପହଁରା ପହଁରା ମାରି ସାରି ଗୋବର ପାଣି ପକେଇ ବୃନ୍ଦାବତୀ କି ଧୁଆଧୁଇକରି ସେଇଠୁ ଆମେ ଚାଲିଲୁ ନଈ କି ନଈରେ ଆମର ସମସ୍ତେ ପରିବାର ଯିବୁ ନଈରେ ଡଙ୍ଗା ଭସେଇ ବୋଇତ ବନ୍ଦାଣ କରି ଆକା ମା ବୋଇ ପାନ ଗୁଆ ଥୋଇ ପାନ ଗୁଆ- ତୁମର ବର୍ଷ ବରଷ ବରଷକ ଧର୍ମ ଆମର। ଏମତି କହିକି ସଠୁ ଆସି- ଫେରିଲା ବେଳେ ପୁଣି ମହାଦେବଙ୍କୁ ଦର୍ଶନ ଦର୍ଶନ କରୁ ଥାନ୍ତି ସେଠି ମହାଦେବ ଆମ ଚନ୍ଦ୍ରଶେଖର ମହାଦେବ ଅଛନ୍ତି ତାଙ୍କୁ ଦର୍ଶନ ସାରି ଘରକୁ ଫେରୁ ଘରକୁ ଫେରି ସେମିତି ଅରୁଆ ଡାଲମା ରୋଷେଇ ହେଲା ସମସ୍ତେ ପରିବାର ଖାଇଲୁ। ଏମିତି ସବୁ ଚାଲେ ଆଉ କାର୍ତ୍ତିକ ମାସ ଟା କହିବାକୁ ଗଲେ ଏମତି ଆଉ। କାର୍ତ୍ତିକ ମାସଟା ତ ମାସକ ଯାକ ଆମିଷ
ପୁଣ୍ୟ ମାସ ଆଉ। ହୁଁ
ପୁର୍ଣ୍ୟ ମାସ ବା ଧରମ ମାସ କୁହାଯାଏ କାର୍ତ୍ତିକ ମାସ କୁ। ମାସକ ଯା ହଁ ବିନା ପିଆ ରସୁଣରେ ଆମେ
ଅରୁଆ ଖାଇକି ସବୁଦିନ ପାଇଁ ମଧୁ ମୁଁ ଖାଲି ଏ ଦଶମୀ ଦିନ ଠାରୁ ଆମେ ଅରୁଆ ଟା ଖାଉ। ନ ହେଲେ ଆଉ ସବୁଦିନ ବିନା ପିଆଜ ରସୁଣ ରେ ଖାଦ୍ୟ ପ୍ରସ୍ତୁତ କରୁ।
ହୁଁ।
ଏତି ଆଉ ସବୁ କାର୍ତ୍ତିକ ମାସ ଏମିତି ଆମେ ପାଳନ କରୁ।
ସେଠୁ କାର୍ତ୍ତିକ ମାସରେ ବଡ ବଡୁଆଙ୍କୁ ବି ଡକାଯାଏ।
ହଁ ସେ ତ ଦୀପାବଳି ଅମାବାସ୍ୟା ଦିନ ବଡ ବଡୁଆଙ୍କୁ ଡକ ଯାଏ ପିତୃ ପୁରୁଷଙ୍କୁ ବାଇଶି ପାହାଚରେ ଯାଇ ଜଗନ୍ନାଥ ମନ୍ଦିର ସେ ପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ବି ବାଇଶି ପାହାଚରେ ବି ବଡବାଡ଼ୁଆ ଡାକନ୍ତି ଯାଇକି। ଆମର ତ ଆମେ ଯାଇପାରୁନା ସେଥିପାଇଁ ଏଇଠି ଆମର ପିତୃ ପୁରୁଷଙ୍କୁ ଆମେ ଏଇଠି ଡାକି ଦଉ ପରିବାର ବର୍ଗ ସମ୍
ହୁଁ।
କିନ୍ତୁ ଦୀପାବଳି ଅମାବାସ୍ୟା ଦିନ ସେ ଘରକୁ ଆସିବା ଟା ନିହାତି। କାରଣ ସେଦିନ ଟା କିଏ ଯେଉଠି ଯିଏ ଦେଶ ବିଦେଶରେ ଥିଲେ ବି ତାଙ୍କୁ ଆସିବାକୁ ପଡିବ। ଆସିବେ ପିତୃ ପୁରୁଷଙ୍କୁ ଆମେ ପିଣ୍ଡ ଦାନ ଦଉଛେ ନା।
ହଁ।
ତାଙ୍କୁ ସେଥିପାଇଁ ସମସ୍ତେ ଆସନ୍ତି ସାଙ୍ଗ ହେଇ ମିଳିମିଶି କାହାର ଆରିସା ପିଠା ହୁଏ କି ମଣ୍ଡା ପିଠା କରେ ଏମିତିରେ କାହା ଘରେ ବି ପିଠ ପିଠା ନାହିଁ କଣ ଆଣ ଚୁନାରେ ତାଙ୍କୁ ଆଣ ଚୁନା ଆ-ଚାକିରେ ଫେସିକି ତାକୁ କଣ? ଆମର ତ ଅଛି ଆମ ଘରେ ଆମେ କାକରା କରୁ। ଏମିତି ଡାକୁ ସମସ୍ତେ। କାଉଁଡିଆରେ ଆମେ କାଉଁଡିଆ ଧିଅରେ ଅଗେ ସବୁ ଛୋଟ ଛୋଟ ବିଡା ହେଇ କାଉଁଡିଆ ହବ। କାଉଁଡିଆ ଧିଅରେ ଘିଅ ମରା ହବ। ତୁଳା ଦିଆ ହବ। ସବୁ ତା ଦେହରେ ଲାଗି ସମସ୍ତେ ଧରିକି ସେଉଠୁ ଉପରକୁ ଉଁ, ଏ ପ୍ରଭୁଙ୍କୁ ଡାକିବୁ। ପୁତ୍ରିପୁରୁଷଙ୍କୁ ଅନେଇକି ଡାକିବୁ। ଏମତି ସବୁ ଆଉ।
ଆଉ ତୋମକୁ ଏଠି ଶୁବିଲା କଣ ଶୁବିଲା ଏଠି?
ହଁ।
ତୋମକୁ ଏଠି ସାଉଣ୍ଡ ଶୁଭିଚି? ଶୁଭିଲା? ହଁ ଆମ ଦେଇ ଏଇଠି ଲୁଗା ଶୁଖଉଛନ୍ତି।
ହଁ। ଶୁଭିଲା। ବା ଓଡିଆଙ୍କର ତ ବାର ମାସରେ ତେର ପର୍ବ। ସବୁବେଳେ ତାଙ୍କ ଯାନି ଯାତ୍ରା ଭଲ ମନ୍ଦ ଲାଗି ରହିଥାଏ।
ଦେଇଛି ହଁ କାର୍ତ୍ତିକ ମାସ ପରେ ଆସିଯିବ। ନିକ ମାସ।
ଶିର ମାସ। କହନ୍ତି ମାର୍ଗଶିର ମାସ ଟା ହଉଚି ସବୁଠାରୁ ଶ୍ରେଷ୍ଠ ମାସ।
ଜ୍ୟେଷ୍ଠ ମାସ। ତୋମର ତ ଘରେ ମାଣ ବସୁଥିବ? ହଁ।
ସାଆନ୍ତାଣୀଙ୍କର ହଉଚି ମାସ ବୋଲି ହଁ ଶ୍ରେଷ୍ଠ ଆଉ।